ହ୍ୟାଲୋ।
ହ୍ୟାଲୋ।
ହଲୋ ହ୍ୟାଲୋ। ହଁ କହନ୍ତୁ? ସବ ଭଲ। ହଁ ଭଲ। ଆଉ କଣ ଖବର? ହଁ ଭଲ ଆପଣଙ୍କର? ଭଲ ସବୁ। କଣ କରୁଚୁ? ଏ ଖାଇକି ଜଷ୍ଟ ମୋବାଇଲ ଦେଖିଥିଲି। ଆଛା ହଣ ପଢାପଢି ଓହୋ କଣ କରୁଛନ୍ତି? ଡିପ୍ଲୋମା ସରିଲା ଏଇ ବର୍ଷ ବିଟେକ୍ କରିବି।
ଆଚ୍ଛା
ହଛ ଆପଣପଣ କରୁଛନ୍ତି
ମଁ
ମୁଁ ମୁଁ ତ ଖାଉସ କଥିଲା ରବଜରେ ଫିଲ୍ମ ଦେଖି ଯାଇନଥିଲେ
ନା ନା
ନା ନା
ଆପଣ ଯାଇଥିଲେ କି?
ଅ କଣ ଫିଲ୍ମ ପଡିିଥିଲା?
ଓ କଣ ଫିଲ୍ମ ପଡିିଥିଲା?
ଓହୋ।
ଓହୋ।
ଆଉ କୁଆଡେ ରଜରେ କଣ କୁଆଡେ ବୁଲାବୁଲି କଲେ?
ହଁ ହଁ।
ଆମର ଥିଲା କ୍ରିକେଟ୍ ମ୍ୟାଚ୍ ତ ସିଆଡ଼େ ଖେଳୁଥିଲ ଆଉଉ ଗୋଟେ ଜାଗା ଯାଇଥିଲ କେଉଁଝର।
ହଁ। କଣ ରଜରେ କଣ ଖାଇଲେ କଣ? କଣ ପିଠା ହେଇଥିଲା ଘରେ?
କାକରା ବରା ତାପରେ ପୋଡ଼ପିଠା ଚକଳି।
ଆଉ ଆପଣଙ୍କ ଗୋଟେ ବର୍ଷା ହେଇଛି ନା
ହଁ।
ହଉ। ବ ହଁ ହେଇକି ଛାଡି ଯାଇଛି ଏବେ। ହୋଉଥିଲା ତିନିଟା ବେଳୁ ଷ୍ଟାର୍ଟ ହେଲା। ଆ ଛଅଟା ସାଢେ ଛଅଟା ସୁଦ୍ଧା ବନ୍ଦ ହେଇଯାଇଛି ଆଉ। ବୋଲି ବର୍ଷା। ତ ସାଉଣ୍ଡ ଟା ହଉଛି ବୋଧେ।
ନାହିଁ ଫ୍ୟାନ୍ ଲାଗଛି।
କଣ ଡିନର୍ ସଇଲାଣି ହ୍ୟାଲୋ।
କରୁଥିଲେ ଆପଣ ଏଇନା।
ମୁଁ କହିଲି ଆପଣଙ୍କର ଡିନର୍ ସଇଲା।
ନା ନା।
ଆଉ ଡିିନର କେତେ
ନର୍ମାଲ୍ ଖାଇଥିଲି ମୋମୋ। ଦିନ ରାତି ନଅ ରୁ ରାତି ଦଶଟା ସାଢେଟା ଦଶଟା।
ଓହୋ ଏତେ ଲେଟ୍‌ରେ ଖାଉଛନ୍ତି? ଏବେ କଣ ଖାଇଲ ମୋମୋ?
ଓହୋ।
ଅହ। ଏବେ କଣ ବିଟେକ୍ କରିବେ ଏବେ?
ହଁ।
ହଁ। ଆଉ କଣ ଆପଣଙ୍କଆଡେ କୁହନ୍ତୁ ଆପଣଙ୍କୁ
ଆପଣ ଖାଇସାରିଲେଣି?
ନା ନା। ଖାଇବୁ ଉ।
ମାନେ ସନ୍ଧ୍ୟା ଟାଇମ୍ ରେ।
ତା ଭିତର।
ସନ୍ଧ୍ୟା ଟାଇମ୍ ରେ କିଛି ଖାଇନାହାନ୍ତି ସ୍ନାସ ହରିକା।
ଲେପା ନିଜେ ବନେଇଥିଲୁ ତ ଦହି ବରା। ହଁ ଘରେ ନିଜେ ବନେଇଥିଲୁ ଖାଇଥିଲୁ।
ରଜଟା କେମିତି କଣ ଏଞ୍ଜୟ କଲେ?
ହ ରଜ ତ ଆମର ଏପଟେ ଟିକେ ଆମ ଘରେ ଏପଟେ ଟିକେ ଅଣଶୁଦ୍ଧି ହେଇଯାଇ ହେଲାତ। ତ ବନେଇ ହେଇପାରିଲାନି ସଅ କିଛି ହେଇପାରୁନି ଆମର ଆଉ। ଉ ପିଠା ପିଠା କିଛି ହେଲାନି। ରଜ ବି ସେଲିବ୍ରେଟ କରିନୁ ଆମେ। ଆଉ ଆପଣଙ୍କ ପଟେ କଣ ସବୁ ଭଲ ହୁଏ ପର୍ବପର୍ବାଣୀ?
ଦଶହରା, ଗଣେଶ ପୂଜା।
ଆଉ ଭଲ ହୁଏ ସେ ବଡ ଆକାରରେ ହୁଏ?
ହଁ କଣ କଣ?
ମୁଁ କହିଲି ବଡ ଆକାରରେ ହୁଏ ସେ ଆପଣଙ୍କ ପଟେ?
ହଁ ହଁ।
ହଁ ଆଚ୍ଛା। ଆଉ ଆପଣ? ସାଉଣ୍ଟ ଟିକେ ହଉଛି ନେଟ୍‌ୱାକ୍। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
କହିଲି ଆପଣ କୋଉ କ୍ଲାସ ଯାଏ ପଢ଼ିଛନ୍ତି କଣ କୋଉ ଜାଗା?
ମୁଁ ଆଁ ବିଏ ସି କରିଛି। ଆପଣ କଣ କହିଲେ?
କୋଉ ଜାଗାରେ କରିଥିଲେ ବି ଏ ସି?
କୋଉ ଜାଗାରେ ତ ଆମ କଲେଜ ଅଛି ସେଇଠି କରୁଥିଲୁ ଆଉ। ହ୍ୟାଲୋ।
ହଁ ହଁ।
ହଁ କୁହନ୍ତୁ। ଆମ ଗାଁ ପାଖରେ ଗୋଟେ କଲେଜ ଥିଲା, ସେଇଠି କରିଚୁ ଆଉ।
ଆପଣ କେତେ ଦିନି ହେଲାଣି ଜଏନ୍ ହେଲେଣି ଆପରେ?
କଣ କହିଲେ?
କେତେ ଦିନି ହେଲାଣି ଜଏନ ହେଲେଣି?
ମୁଁ ତ ଏବେ ନ୍ୟୁ ଜଏନ୍ ହେଇଛି ଏଠିନା। ନ୍ୟୁ ବୋଲି ହେଇଗଲାଣି ଦଶ ପ ଦଶ ଦିନ, ଦଶ ପନ୍ଦର ଦିନ ପାଖାପାଖି ହେଇଯିବଣି। ଆପଣ?
ମୁଁ ଦି, ତିନି ଦିନ ହବ। ମୁଁ ଆଜି ଯାଏଁ କେବେ ଟାସ୍କ କରିନି, ଏଇଟା ମୋର ଫାଷ୍ଟେ।
ଓହୋ। ଆଉ ଆପଣଙ୍କ ପଟେ କଣ ଦର୍ଶନୀୟ ସ୍ଥାନ ଅଛି?
ଆମ ପଟେ ଏ ଅଛି ଆଉ। ଅନ୍ ଅନନ୍ତ ଶୟନ ଜାଣିଛନ୍ତି?
ହଁ ହଁ।
ଅଷ୍ଟଶମ୍ଭୁ
ହୁଁ ହୁଁ। ଅଷ୍ଟଶମ୍ଭୁ, ସେ ଯୋଉ କୁଆଳୁ ନା?
ହଁ ହଁ।
ହଁ ଅ, ଜାଣିଛି ମୁଁ ଯାଇଥିଲି ସେ ମନ୍ଦିରକୁୁ ଥରେ। ଜଣେ ମାରେଜ ଯାଇଥିଲୁ ଆଉ। କଣ କହିଲେ?
ଆଉ ତାଲଚେର ରେ ସବୁ ଅଛି ରାଜବାଟୀ।
ହୁଁ।
ରାତିରେ କଣ ରୋଷେଇ କରିସାରିଲେଣିି?
ହଁ ରୋଷେଇ ସରିଲାଣି, ମାଛ, ମାଛ ହେଇଛି। ଭାତ, ମାଛ କଣ କହିଲେ?
ରା ରାତିରେ ମାଛ
ହଁ, ହୁଁ ମାଛ କରିଦେଇଛୁ ଆଉ। କଣ ରାତିରେ କଣ ଖାଆନ୍ତି ଭାତ ନା ରୁଟି?
ବେଳେ ବେଳେ ଭାତ ବେଳେ ବେଳେ ରୁଟି। ତଳେ ହେଇଥିବ ଘରେ ଆଉ
ଓହୋ। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା, ମା, ମୁଁ, ଭଉଣୀ ଆଉ ଜେଜେବାପା।
ହଁ ଭଉଣୀ ଆପଣଙ୍କଠୁ ବଡ ନା ସାନ ହେବେ?
ନା ସାନ।
ଅହ
ହଉ ହଉ ଠିକ୍ ଅଛି ଆଉ, ରଖୁଛି ଆଉ।